ହ୍ୟାଲୋ।
ହଁ ହଁ ସାଙ୍ଗ ଏବେ କହ। ବସିଛି ତୁ?
ଏଇତ ଏଇ ବସ୍ତି ଆଉ କଣ କର?
ଓହୋ ଆଉ ସ୍କୁଲ କଲେଜେ ଆଜି ତ ଖୋଲା ହେଲା କେବେ ଯିବୁ?
ହଉ ଯିବା ଦେଖିବା ଆଉ ଆଉ ଯାଉ ଦି ତିନି ଦିନ।
ଅହୋ ଫର୍ମ ପକେଇ ସାରିଲୁଣି ମାନେ ତମର ସିଲେକ୍ସନ ଆସି ସାରିଲାଣି କି?
ନାଇଁ ଆସିନି।
ଅହୋ।
ଆସୁ। ଆଉ ତାପରେ କଣ କରିକି ଭାବୁଛୁ? ନା ମୁଁ ଏବେ ଜଏନ କରନି ତମେ ପୁଣି କଣ ତ ଗୋଟେ ପ୍ଲାନିଂ ଥିବ ନା?
ପ୍ଲସ୍ ଥ୍ରୀ ସରିଲେ ପିଜି କରିବା ଆଉ କଣ କରିବା।
ଆଚ୍ଛା।
ହଁ ତୁ ଆଉ ତୁ?
ମୋର ବି ସେଇ ଅଛି ଟାର୍ଗେଟ ସେଇଆ ଆଉ କଣ ସବୁ ତ ସେଇଆଡେ ଗୋଟିଏ ଆଡେ ଆଉ କୁଆଡେ।
ତୋର ବି ସେଇ ପ୍ଲସ ଟୁ ସରଛି କି?
ହଁ ହଁ।
ଓହୋ କୋଉ କଲେଜରେ ଫର୍ମ ପକେଇଛୁ?
ମୁଁ ଆମର ଇଏ ପାଖ କଲେଜରେ ସେ ପକେଇଛି ଆଉ ତୋର ଏକ୍ଜାମ କେମିତି ହେଇଛି? ହ।
ହଁ ଭଲ ହେଇଛି।
ହଁ। ଆଉ କୁଆଡେ ବୁଲାବୁଲି କରିବାକୁ ଯିବା ନା ନା ନାଇଁ।
ହଁ ଯିବାନା ଆଉ ଘରେ ବସିଲେ କଣ ଭଲ ଲାଗୁନି।
ଆଣୁନୁ ଟିକେ ଭୁଲିବାକୁ ଯିବା।
କଁ କହିଲୁ?
ସ୍କୁଟିଟା ଆଣେ ଟିକେ ବ ଯିବା ବୁଲିବାକୁ ଘରେ କେତେ ଆଉ ବସିବା। ବୁଲି ବୁଲିକି ଟିକେ ଆସିବା ବଜାର ଟିକେ ଯାଇ ଥାନ୍ତେ କିଛି ସପିଂ କରିଥାନ୍ତେ ଆସିଥାନ୍ତେ ଆଉ।
ହଁ ହଁ ଆଉ ଚାରିଟା ବେଳୁ ଯିବା ତାହେଲେ
ହଉ ହଉ ମତେ ତ ଟିକେ ଶିଖେଇଦବୁ କଣ ମୁଁ ଟିକେ ଟେ ସ୍କୁଟି ଟା ଟିକେ ଭଲସେ ଶିଖିନି ଆଉ ଗାଡି ଚଲେଇ ଶିଖିନି ମତେ ଟିକେ କେଦବୁ ଆଉ।
ମୁଁ ତ ମୁଳରୁ ଶଖିନି। ହ୍ୟାଲୋ ମୁଁ ଗୋଟେ କାମ କରିବି ମୁଁ ଗୋଟେ କାମ କରିବି ଘରକୁ ଗଡେଇ ଗଡେଇ ନେଇକି ଯିବି ହେଲା ଅଧା ବାଟା ପର୍ଯ୍ୟନ୍ତ ତାପରେ ତୁ ଯେତିକି ଶିଖିଛୁ ମତେ ବସେଇକିନା ନେବୁ ଯୋଉଠି ଆକ୍ସିଡେଣ୍ଟ ହେଇକି ମରିଆ ମରିଆ ଆଉ।
ମୁଁ। ପ୍ଲେନ ରାସ୍ତାରେ ଶିଖିଚି କିନ୍ତୁ ଏଇ ଯୋଉ ଭିଡ ଜାଗାରେ ଶିଖିନି ଫାଷ୍ଟ ଗାଡିଟାକୁ ଫାଷ୍ଟ ଗଡେଇ ତାପରେ ଟିକେ କ୍ଲଚ ଚାପିବି ତାପରେ ଟିକେ ଗିଅର ମୁଡିଦବି ତା ଧୀରେ ଧୀରେ ଧୀରେ ଧୀରେ ଧୀରେ କରିକି ଚଲେଇକି ମୁ ଆଉ ଯୋଉଠୁ ଦେଖିବି ଭିଡ ସେଇଠି ମୁଁ ଓହ୍ଲେଇ ପଡିବି। ତାପରେ ତତେ ଦେଇଦେବି ତୋ ତର କେମିତି ଚଲେଇବ ତୁ ଜାଣିଥିବୁ।
ଅ ମୁଁ ଗଡେଇ ଗଡେଇ ନେବି।
ଆଉ ମୁଁ ମୋର ତା ଉପରେ ବସିବି ଆଉ। ଆଉ।
କଣ ଖାଇଛୁ?
ଆ ଏଇତ ଖାଇଥିଲି ଏଇ ସବୁ ଭାତ ଖାଇକି ଏବେ ଆସିଲି।
ଅହୋ।
ଆଉ ରୋଷେଇ ସରିଲାଣି?
ହଁ ସରିଲାଣି ମୁଁ ଖାଇକି ଶୋଇଥିଲି? ଏବେ ନେଟୱାର୍କ ପାଇଲାନି ତ ଟିକେ ସେଥିପାଇଁ ବାହାରକୁ ଆସିକି ତୋ ସହିତ କଥା ହଉଛି ଆଉ।
ଆଉ ଏବେ ଯିବା ଆଉ, ସବୁ ବୁଲାବୁଲି କରିକି ଆସିବା ଆଉ।
ହଁ, ତୋ ମାମା ଆଜି କଣ ରୋଷେଇ ରୋଷେଇ କରିଚନ୍ତି?
ମାଁ, ଆଜି କଣ ରୋଷଇ କରିଛନ୍ତି ତଳେ ବଧେ। ମୁଁ ଯାଇନି ଦେଖିଲି ଭଲସେ ଆଉ, ଏବେ ତ ମୁଁ ଉପରେ ଆସିବି ପୁରା, ଗଲେ ଦେଖିବି କଣ ରୋଷେଇ କରୁଛନ୍ତି ଆଉ? ଆଉ, ତମ ପୁଅ ବା କଣ ପଢୁଥିଲା ନା କଣ ବା? କଣ ପଢୁଥିଲା? ସେ ଏବେ କଣ ପଢୁଛି?
ଆମ ଝିଅ ଆମ ଝିଅର ନାଇଁଥ ନବମ ହେଲା।
ଆଉ, ହଉ ତାକୁ ଟିକେ ଭଲସେ ପଢାପଢି କରି ଜଗୁଥା। ଏବେ ପା ରେଟ୍ ରେ କମ୍ପିଟିସନ୍ ହେଲାଣି ଏବେ
ହଁ ବା।
ମାର୍କ ରଖିବା ବହୁତ କଷ୍ଟ ହେଇଗଣି। ଗୋଟେ ଚାକିରୀ କରିବା ପାଇଁ ବହୁତ କଷ୍ଟ! ମୁଁ କହିଲି ଚାକିରି ପାଇବା ପାଇଁ ଏଟି ବହୁତ କଷ୍ଟ ହେଇଗଲାଣି। ସେଇ ହିସାବରେ ଆମକୁ ବି ପ୍ରି ହେବାକୁ ପଡିବ। ପ୍ରସ୍ତୁତ ହେବାକୁ ପଡିବ ସବୁ।
ହଁ।
ଆଉ, ଫାଷ୍ଟ ସେଲେକ୍ସନ କୋଉଠି ଦେଇଥିଲୁ?
ବାଜିରାଉତ୍ କଲେଜରେ।
ଓ ମର ଗୋଟେ ଆମ ଏଠି ଦେଇଥିଲି ଆମର ଏଇ ପାଖ କଲେଜରେ। ମୁଁ ମତେ ଯୋଉଠି ସୁବିଧା ହେଲା, ସେଇଠି ଦେଇଦେଇଛି ଆଉ। ସେତେବାଟ ତ ମୁଁ ଯାଇପାରିବିନି। ଓମେନ୍ସ କଲେଜରେ ଦେଇଥିଲି ଆଉ।
ଓହୋ!
ହ,
ଓମେନ୍ସ କଲେଜ ବୋଲି ଭୁବନ!
ହମି ହଁ।
ଅହୋ।
ହଁ ବା।
ଆଉ, ଖାଇ ପିଇକି ରଜରେ କୁଆଡେ ବୁଲାବୁଲି କରିଥିଲୁ ନା ନାଇଁ?
ହଁ, ରଜରେ ବହୁତ ମଜା କରଛି। କହନା କହନା ଏତେ ମଜା!
ମଜା କର କରି ଶଯା ବାହାରି ଯାଇଛି। ଏକାଥରେ ସମସ୍ତଙ୍କର ଦେହ ଖରାପ ହେଇଯାଇଛି।
ହଁ, ହଁ
ଯୋଉ ଖରା ହଉଥିଲା। ମୁଣ୍ଡ ବିନ୍ଧିଲା ଜୋରେ।
ହଁ ରାଜା ର ରଜ ଦୋଳି ଖେଳି କଣ ପାଇଁ?
ହଁ।
ହଁ।
ଆଉ, ତମ ପୁଅ ଝିଅ କୁଆଡେ ଯାଇଛନ୍ତି?
ନାଇଁ, ସେ କୁଆଡେ ଯାଇଛନ୍ତି ସବୁ ବୁଲିବା ପାଇଁ। କଲେଜ ତ ଏବେ ସ୍କୁଲ ଛୁଟି କଲେଜ। ସ ବୁଲା ମୁଁ କହିଲି, କରୁଛନ୍ତି କୁଆଡେ ଆଉ?
ସ୍କୁଲ ଖୋଲା ହବ-ଅ, ଏଇ ଆଜି ତ ଖୋଲା ହେଲା। ଏବେ ସେମାନେ ସ୍କୁଲ ଯିବେ।
ହଁ।
ଆମ ପୁଅ ତ ଜମା ସ୍କୁଲ ଯିଆ ପାଇଁ ରାଜି ହଉନି। ଦଶମ ହେଲାଣି ତାର ଯାଉନି ଜମା ସ୍କୁଲ।
ହଁ। ଖେଳିମୁଁ ଖାଲି ସବୁବେଳେ ଖେଳ ଖେଳ ହଉଛନ୍ତି। ହ
ହଁ। ଆମେ ତ ଖେଳି ଖେଳିକା ପ୍ଲସ ଟୁ, ଦଶମ ସବୁ ଗଲା ଆମର।
ଆମ୍ବର ତମର ହେଇଥିଲା ବା ତମ ଗଛରେ ଏ?
ହଁ।
ସେ ବର୍ଷା ପବନ ଅଛି ନା ସବୁ ଝଡି ଗଲାଣି?
ଆଉ ବର୍ଷା ପବନ ରେ ସବୁ ଝଡିକି ପାଚିକି ବି ପଡିଗଲା ସବୁ। ମାନେ ଆମେ ଖାଇଲୁ ଆଉ ସମସ୍ତେ ବି ନେଇକି ଖାଇଦେଲେ ଆଉ ଆଉ ଗଛରେ ଆମ୍ବ ଗୋଟେ ହେଲେ ନାହିଁ।
ଓହୋ। ଗଛ ରେ ହେଇଚି ଯେ କିନ୍ତୁ ଯାଉ ନାହାନ୍ତି ସେଠିକି ଗଲେ ହେ ଡର ଲାଗୁ ଉଚି ଟିକେ ସେପଟ ରେ ଆମର ଟିକେ ନଈକୂଳ ଏରିଆରେ ରହିଚୁ ସେଇଠି ପାଇଁ ଆଉ ସେ ସବୁ ଲୋକ ବି ସୁଧା ଯିଏ ଆସନ୍ତି ସେ ସବୁ ନେଇଯାନ୍ତି। ଆଉ ଏୟା ଆଉ
ଆଉ ତୋ ମାମା କଣ କରୁଚନ୍ତି?
ମାମା ରୋଷେଇ କରୁଚନ୍ତି ତାର
ଓହୋ। ଆଉ ସବୁ ଭଲ ତାହେଲେ ନା କି?
ହଁ ଆଉ ତୋ ଦେହ ଭଲ?
ହଁ ଭଲ ଅଛି।
ଆଉ ଡ୍ରେସ୍ କିଣା କିଣି କଲୁ କୋଉଠୁ? ଆଉ ଏବେ ତ କିଛି
ପାଖ ବଜାରରୁୁ କିଣିଲି ଆଉ।
ଆଉ ଏବେ ତ ଆଉ କିଛି ପର୍ବ ନାହିଁ ଯାଇକି ସେଇ ଭାଦ୍ରବ ମାସ ଆଡକୁ ଭାଦ୍ରବ ମାସ ଆ ଡ଼କୁ ରାକ୍ଷୀ ପୁର୍ଣିମା ଖୁଦୁରୁକୁଣୀ ଓଷା ଆଉ ଗଣେଶ ପୂଜା ସବୁ ଏକାଥରେ ପଡି ଯାଉଚି ହଁ। ଗଣେଶ ପୂଜାରେ ତ ବହୁତ ମଜା ହବ ଏଥର ହଉ ଆଉ ଖୁଦୁରୁକୁଣୀ ଓଷା କେମିତି ପାଳନ କର?
ଖୁଦୁରୁକୁଣି ଓଷା ବହୁତ ଭଲରେ ଆମେ ସବୁ ଆମର ଯେତିକି ଆମ କ୍ଲବ ପିଲା ସବୁ ମିଶିକି ଭଲରେ କରୁ। ଖୁଦୁରୁକୁଣୀ ଓଷା ମାନେ ବିସର୍ଜନ ବି ବହୁତ ଭଲରେ କରୁ।
ହଁ।
ଆମ ଆଡେ ବି ସେଇ ସବୁ ଏକାଠି ଗୋଟେ ଜାଗାରେ ସବୁ ଝିଅ ମାନେ ସବୁ ସାଙ୍ଗ ହେଇ କରନ୍ତି ପାଞ୍ଚ ପାଳି ଯାଙ୍କ ହୁଁ ଆସନ୍ତି ଏକାଠି ହୁଅନ୍ତି ରାତି ବେଳକୁ ସବୁ ସଜବାଜ ହେଇକି ଆସିକି ବହି ପତ୍ର ବହି ବୋଲ ଏମିତି ଠାକୁରଙ୍କ ପୂଜା ପାଇଁ ଆଉ ସବୁ ଏକାଥରେ ଲାଷ୍ଟ ଷ୍ଟ ବେଳ ଦିନକୁ ଏକାଥରେ ଡିଜେ ଫିଜେ ଆଣିକି ଭସାଣି କରନ୍ତି। ଆଉ ଏକା ସେମ ଡ୍ରେସ୍ ବି କରିଦିଅନ୍ତି ସମସ୍ତେ ପିନ୍ଧିବା ପାଇଁ ତାଙ୍କ ପଇସା ଆଉ ଏଇଆ ଆଉ
ଆମର ବି ସେଇ ସେମ
ଆଉ ବଡ ତ ସିଏ ଏବେ ପ୍ରଂଚିଙ୍ଗ୍
ହଁ।
ଆଉ ଆମ ଗାଁ ପାଖରେ ଗଣେଶ ପୂଜା ବହୁତ ଭଲ ହଉଚି।
ଉଁ ଆମ ଆଡେ ବେଶୀ ପିଲା ନାହାନ୍ତି ବୋଲିକି ଏବେ ଧୀରେ ଧୀରେ କମିଗଲାଣି ଆଉ ଆଗେ କିନ୍ତୁ ବଡ ଆକାରରେ ହଉଥିଲା ଆଉ ସବୁ ଡ୍ୟାନ୍ସ ମେଲୋଡି ଫେଲୋଡି ଆସୁଥିଲେ ଆମ ଗାଁ ଗାଁ ପିଲା ବି ସବୁବେଳେ ଡ୍ୟାନ୍ସ କରୁଥିଲେ ସେଠି ଷ୍ଟେଜ ଫେଜ ହେଇକି ସବୁ ବିଭିନ୍ନ ପ୍ରକାର ବି ଡ୍ୟାନ୍ସ ହେଉଥିଲେ ଏଇ ଯୋଉ ସିଙ୍ଗର ମାନେ ଆସିକି ଗୀତ ବୋଲନ୍ତି ଆଉ ହଉଚି ଭଲ ମଜା ହୁଏ ସେଠି। ଆମେ ସେଠି ଆଉ କଣ ଉଁ
ଭୂବନେ ତ?
ହଁ ହଁ।
ଅ ହ
ଏଇଆ ଆଉ
ଓ ହୋ।
ଆଉ ଆଉ ରାକ୍ଷୀ ପୂର୍ଣ୍ଣମୀ ତ ସେଇଆ ରାକ୍ଷୀ ପୂର୍ଣ୍ଣମୀ ତ ବହୁତ ଭଲ। ରାକ୍ଷୀ ଖାଲି ବାନ୍ଧିବୁ ପଇସା ଖାଲି ଆଣିବୁ ଆହ ତା ଛଡା ଆଉ କିଛି ନୁହଁ।
ହଁ ବା ଯୋଉ କଣ ତ ଖରା ଯେତେ ହଉଚି ଦେଖୁନୁ
ହଁଁ ଏଥିରେ ତ ଅଂଶୁଘାତ ହେଇଯିବ କୁଆଡେ ଯାଇ ହଉନି ଆଉ।
ହଁ।
ହଁ ହଁ ଏବେ ତ ଖାଲି
ଖରାରେ ବହୁତ ମୁଣ୍ଡ ବିନ୍ଧୁଚି।
ଏ ମୋର ଯାଇକି ହେଇଯାଇଚି କାଲି କହନା ରାତି ଯାକ ଶୋଇବିନି ଖାଲି ଗୋଡ ହାତ ବିନ୍ଧିବ ଆଉ ମୁଣ୍ଡ ଖାଲି ବିନ୍ଧିବ ଏଇଗୁରା ହଉଚି।
ଅହୋ।
ଆଉ ତୋ ବାବା ଏବେ କୋଉଠି ଅଛନ୍ତି ଗାଁରେ ନାଁ ତାଙ୍କ କାମରେ ଅଛନ୍ତି ବାହାରେ?
ସେ କାମରେ ବାହାରେ ଅଛନ୍ତି।
ଓହୋ ମୋ ବାବା ବି ରଜ ପାଇଁ ଆସିଥିଲେ ଯେ ଆଜି ପଳେଇଲେ।
ସବୁ ଭଲ ତାହେଲେ ନାଁ?
ଆଉ ସ୍କୁଟି ଟା ଆଣିବୁ ଟିକେ ବୁଲିବାକୁ ଯିବା ଆଉ।
ହଁ ହଉ ହଉ ମୁଁ ମୁଁ ଟିକେ ଯାଉଚି ମାନେ କଣ କହିଲୁ ଦେଖିଦେବି ସ୍କୁଟିରେ ତେଲ ଅଛି ନା ନାଇଁ ତାପରେ ମୁଁ ତ ଶିଖିନି ଠିକରେ କେମିତି ଗୋ ଟେ କଣ ବ୍ୟବସ୍ଥା କରିକି ନେଇକି ଯିବା ଆଉ।
ହଁ ଆଉ ଜଣେ ସାଙ୍ଗକୁ କହିବା ସିଏ ଆସିଜିବ ଆମେ ତିନି ଜଣ ମିଶିକି ଯିବା ଆଉ।
ଅ ହଉ ଦେଖିଆ।
ହଉ ହଉ ମୁଁ ରଖୁଛି ମୁଁ ଯାଉଛି।